କଣ କରୁଛନ୍ତି
ଏଇଦ ବସିଚ ଆଉ ଆଉ କଁ କରିବି ହୁଁ ନାଇଁ ମୋ ଆପା ଡିଉଟି ଯାଇଛନ୍ତି ଆସିଲେ ଖାଇବେ। ହବବେନ ଖାଇକି ଶୋଇଛନ୍ତି ଦଉଟି ଯିବେ। ଆଉ ଆପଣଙ୍କର ସରିଲାଣି।
ନାଇଁ ଆମର ବି ସରିନି।
ଅ ପିଲାମାନେ ଆସିନାହାନ୍ତି ନା।
ଏବେ ତ ଛୁଆମାନେ ଆସିଲେ ଆଉ ସରିନି ଖାଇବା ଏ ପର୍ଯ୍ୟନ୍ତ। ଆରମ୍ଭ ବି ହେଇନି।
ଆଉ ଭାଇ।
ଭାଇ ଏବେ ଛୁଆକୁ ଆଣିଆକୁ ଗଲେ।
ହୁଁ ଆଚ୍ଛା ଉଁ ମାନେ ଇଁ ଦିଟା ଛୁଆ କି? ଗୋଟେ ପଳେଇ ଆସିଲେଣି ଆଉ ଗୋଟେ ଆସିବେ।
ହେଁଅଁ। ବଡ଼ ଛୁଆଟା ସାଇକଲ୍ ନେଇକି ଯାଉଛି ନା। ସିଏ ପଳେଇ ଆସିଲାଣି।
ଆ ଛୋଟଟାକୁ ତାର ସାଇକେଲା ଅଛି ତାକୁ ଦିଆ ହେଇନି ଆଉ।
ହଁ ଏବେ ଟିକେ ସାନ ଅଛନ୍ତି ଆଉ ଟିକେ ବଡ଼ ହେଇଯାଆନ୍ତୁ ଚଲ୍ଲେଇବେ ଆଉ।
ହଁ ସିଏ କିନ୍ତୁ ଜିଦି ଧରୁଛି ନେଇକି ଯିବ ବୋଲି କେତ୍ ଯେତେବେଳେ ସାଇକେଲ୍ ଆସିଲାନା ସିଏ ମୁଁ ମାନେ ଭାଇ ରାଜି ଥିଲେ ମୁଁ ଟିକେ ମନା କରୁଥିଲି। ଆ ସିଏ ପୁରା ମତେ ପଟେଇବାରେ ଲାଗିଥିଲା ନେଇକି ଯିବି ମତେ କୁଅ ମତେ କୁଅ କିଛି ନହଲେ ଶନିବାର ଦିନ ମତେ ଦିଅ। ଶନିବାର ଟିକେ ବ୍ୟାଗ ହାଲ୍କା ହେଇଯାଏନା ଏ କାରଣ ସେଦିନ ହାପ୍ ଟାଇମ୍ ହୁଏ। ଆମ୍ ଚାର୍ଟା କି ପାଁସ୍ଟା ପିରିୟଡ ଜମା ନିଅନ୍ତି। ସେଥିପାଇଁ କି କଇବ ମୁଁ ଶନିବାର ଦିନ ନେଇକି ଯିବି ମୁଁ ତଥାପି ବି ରାଜି ହେଇନି। ଏଛୁଆ ଟା ନା ଭଲ୍ସେ ଶିଖିନି ତାପରେ ସ୍କୁଲ ଟାଇମ୍ ଟା ଏଥି ନା ପାଖାପାଖି ପୁରା ତିନ୍ଟା ନା ଚାର୍ଟା ସ୍କୁଲ ପୁରା ଅଛି। ସବୁ ସେଇ ସେମ୍। ଟାଇମ୍ ଆସିଲା ବଳକୁ ଗାଡ଼ି ଫାଡ଼ିରେ ତାପରେ ଏମାନଙ୍କ ଠୁ ବାଇକ୍ ଚଲଉଛନ୍ତି। ତାଙ୍କର ମାନେ ଠିକ୍ ଠିକଣା ନାଇଁ। ଏତେ ସ୍ପିଡ୍ ରେ ଚଲଉଛନ୍ତି।
ଉଁ ଗାଡି ଗୁଡ଼ା ରାସ୍ତା ତାଙ୍କୁ ଜମା ଦବନି ସାଇକେଲ୍
ଆଉ ଟିକେ ବଡ଼ ହେଇଗଲେ ମନକୁ ଏବେ ତ ତାକୁ କୁ ଆଠ ନ ବର୍ଷ ଚାଲିଛି।
ନାଇଁ ଏବେ ଦିଅନି ଆଉ ଟିକେ ଦି ବର୍ଷ ଖଣ୍ଡେ ଯାଉ।
ହେଇଚି।
ହଁ ଏତେ ଛୋଟ ବଲ୍ଠୁ ଦିଅନି କାଇଁକିନା ଆଁ ଉଁ ଗାଡ଼ି ଘୋଡ଼ା ରେ ଅସ୍ ତା ବାହାରେ ଜାଣିଛନ୍ତି ତ କେମ୍ତି ଗାଡ଼ି ସବୁ ଚଲଉଛନ୍ତି।
ଗାଡି ଚଲଉଛନ୍ତି ତାପରେ ଏବେ ଯୋଉ ମାନେ ଯେମ୍ତି ନବମ୍ ଦଶମ୍ ପିଲା ନାଇଁ ତାଙ୍କର ବାପ୍ ମା ଦେଇ ଦଉଛନ୍ତି। ଗାଡ଼ି ଅଲା ସିଏ ପୁରା ଚଲଉଛନ୍ତି ଯେ ମାନେ ଯେମ୍ତି ସେ
ଉଁ ରକେଟ୍ ହଁ ରକେଟ୍ ଚଳେଇଲା ଭଳିଆ।
ଚଲେଇଲା ବଳେ ଆଏସି।
ଆ ତାପରେ ଗର୍ବଗରେବୁରା।
ଗର୍ବ ସେଥିପାଇଁ କି ଏବେ ତ ଏଇି ଏଠି ଆମର ସାମ୍ନାରେ ଜଣେ ସଂଙ୍କେପ୍ ଥିଲା ନା। ପିଲା ଟା ଏ ସେଇ ତାଙ୍କରି ମାନଙ୍କ ସାଙ୍ଗେ ଖେଳୁଥିଲା ସିଏ ଏବେ ଟାୱାର। ପଳେଇଲେ ଆଉ ସିଏ ଜଷ୍ଟ ଏବେ ଆକ୍ସିଡେଣ୍ଟ୍ ହେଇଥିଲା ପରା। ଏ ଡି ଭି ଏ ମ ସାମ୍ନା ‌। ଗୋଡ ହାତ ଟିକେ ଖଣ୍ଡ ଖଣ୍ଡିଆ ହେଇ ଯାଇଥିଲା ନୂଆ ସାଇକେଲ ଟା ତାର ଆଣିଥିଲେ ତା ବାପା ଜଷ୍ଟ ସେ ସାଇକେଲ ଟା ପୁରା। ଏମତି ମାନେ ଚେପା ମେପା ହେଇଯାଇଥିଲା ପୁରା। ତାର ବେଶୀ କିଛି ହେଇନି ଖାଲି ପଡିକି ଗୋଡ ହାତ ଖଣ୍ଡିଆ ହେଇଯାଇଥିଲା।
ଏ ପୁଅ।
ପଛ ପଟୁ ଏଇ ଆମରି ସେଇ ପିଲାମାନାନଙ୍କ ର ସାଙ୍ଗରେ ଖେଳେ ଆଉ।
ମୋ ଭଣଜା ଠାରୁ ଛୋଟ ପୁଅ ଠାରୁ ବଡ।
ଆଛା, ଏ ମାନେ କିଛି। କିଛି ହେଇନି ତ ତାଙ୍କର।
ନାଇଁ ଖଣ୍ଡିଆ ମଣ୍ଡିଆ ଟିକେ ହେଇଥିଲା ଆଉ କିଛି ଦିନି। ଘରେ ରହିଲା ତା ମା ଆଉ ଛାଡିଲାନି ବାହାରକୁ ଏକଲା ନା ଆଉ ଏମାନେ ତ ସବୁ। ସବୁ ଅଲଗା ଅଲଗା ସବୁ ଫିଟି ଗଲେ ଆଉ ସିଏ ଆଉ ଏମାନଙ୍କ ସହିତ। ଖେଳନ୍ତିନି ସିଏ ଏକଲା ହେଇଯାଏ ମାନେ ଟାୱାର ପିଲାଙ୍କ ସହିତ ଆଉ। ଏ ନୂଆ ନା ସେ କେତେବେଳେ ଏକଲା। ପଳେଇ ଆସିଛି ପଛ ପଟୁ ଗୋଟେ ବାଇକ ମାନେ ମାଡ଼ କରିଦେଇଛି ଆଉ ହାଲକାରେ ମାଡ଼ କରିଛି ବୋଲିକି ରଖ୍ କ୍ଷା।
ହ
ସିଏ ବି ମାନେ ସଡନ ବ୍ରେକ୍ ଧଇଲା ବେଳକୁ ପିଲା ଧେରେ ବାଜି ଚି ନହେଲେ ତାର ବି କିଛି ହେଇଥାନ୍ତା।
ହୁଁ, ହଁ ସିଏ ବି କଣ କରିବ।
ଜୋର ମାଡ ହେଇନି ଜୋର ମାଡ ହେଇଥିଲେ ତ ଭୁଲ ହେଇଯାଇଥାନ୍ତା ପୁରା।
ହେ ଭଗବାନ ଏ ଚଲେଇଲା ଭଳିଆ ଗାଡି ଚଲଉଛନ୍ତି ସେ ସବୁ କୋଉ ଭଳିଆ ରେଟେର ଚଲଉଛନ୍ତି। ସବୁ।
ବହୁତ ଜୋରେ ମତେ ତ ସେମିତି ମାନେ ମନା କରନ୍ତି ମୁ ମୁଁ ସ୍କୁଟି ନେଇକି ଗଲେ ମୋତେ କୁହନ୍ତି କି ଏତେ ସ୍ପିଡ ରେ ଚଲେଇବୁନି ବୋଲିକି।
ତମେ ଠିକରେ ଚାଲିଥିବ କିନ୍ତୁ ସାମ୍ନା ବାଲା ତ ଠିକ ନଥିବ ନା।
ଠିକ ନଥିବ ନା କିନ୍ତୁ ସେଇ ଜିନିଷ ଟାକୁ ଆମକୁ ଦୋ ଷ ହେଇଯିବ ଆଉ।
ହଁ, କଣ ନା ଲେଡିଜ ମାନେ ଠିକ ସେ ଚଲେଇ ପାରୁନାହାନ୍ତି ବୋଲି। ସେମାନେ।
ନୂଆ ନୂଆ ଶିଖୁଥିବେ କି କଣ ଏଇଭଳିଆ ସବୁ ଆଉ।
ହୁଁ ହଁ। ନୁଆ ନୂଆ ଶିଖୁଛନ ଶିଖୁଛନ୍ତି ଇଏ କରୁଛନ୍ତି ଏମିତି। କୁହନ୍ତି ଆଉ।
କଣ କହିବା ଆଉ?
ହଁ। ଆଉ କୁଆଡେ ଯାଇନ ବୁଲାବୁଲି କରିବା ପାଇଁ?
ନାଇଁ ବୁଲାବୁଲି ଆଉ ସ୍କୁଲ ଖୋଲିଲା ପରେ ଆଉ ବୁଲାବୁଲି କଣ।
ହଁ ରଥଯାତ୍ରା ହଉ ରଥଯାତ୍ରା ରେ ତ ବୁଲାବୁଲି କରିବା ଆଉ।
ହଁ ରଥ ତ ଏଇଠି ଆମର ପାଖ ଖେରେ ହୁଏ ସବୁ ଏରିଆରେ ତ ହେଲାଣି କିନ୍ତୁ ଏଇ ଠି ପାଖରେ ହୁଏ ତ ଦେଖିଦଉ ଆଉ ଆ ପୁରୀ ପୁରୀ କେହି ଯାଆନ୍ତିନି ଆଉ। ଯିବାକୁ ବି ସୁବିଧା ହୁଏନି କାରଣ ଯେଦି ପରଦିନ। ଛୁଟି ହବ ଆଉ ଦିନ କେ ଯାଇକି ତ ଦିନେକ ଆସିଛି ହବନି ନା?
ହୁଁ ଆପଣ ସେଠି ବହୁତ ସାରା ଚଢେଇ ଅ ଛନ୍ତି ବୋଦେ ସେଥିପାଇଁ କେ କେ ହଉଛନ୍ତି।
ସେ ବହୁତ ଏଠି ଗଛ ବହୁତ ଅଛି ନା?
ହଁ ସେଥିଲାଗି ଆଉ ତାପରେ ବେଶୀ ତ ପାରା ଇଏ ଏମିତି ସବୁ ଥିବ।
ସବୁ ପାରା, କାଉ ଏଇଗୁଡା ତ ସକାଳୁ ଏମିତି ହଉଛନ୍ତି ଯେ ହଉଛନ୍ତି ପୁରା।
ହଉଛନ୍ତି ପୁରା ବି ମାନେ କଥା ଶୁଣେଇ ଦଉନାହାନ୍ତି ସେମାନେ ବି କହୁଛନ୍ତି ଆମକୁ ବି କିଛି କଥା କାଅ। ଶୁଣାଯାଉଛି ନା?
ସେମାନେ ସେମାନେ ବି ସବୁ ବୁଝନ୍ତି କଥା। ଗୋଟେ ମିଟୁ ଥିଲା ହେଲା ଗୋଟେ ମିଟୁ ଥିଲା ଆମ ଏଇ ଯୋଉ ସେଠି ରହୁଥିଲୁ ଆଗେ ନା ସେଠି ଗୋଟେ ମିଟୁ ଥିଲା ହେଲା। ତା ସହିତ କଣ ଯାହା କଥା ହବୁ ସେ ସେଇଆ କହିବ।
ହଁ।
ମିଟୁ କଥା କୁହେ ନି କି? ଏମିତି ଆମେ ତାକୁ ଡାକିବୁ କି କିଛି ହଁ। ହଁ ସିଏ ବି ସେ ସେଇୟା କହିବ। ୁ ସେଥିପାଇଁ ତାକୁ ଏଇ ଯୋଉ ଉ ଇଏ ବେଶୀ ତାକୁ ପିଜୁଳି ପିଜୁଳି ଟା ବେଶୀ ଖାଏନି ମିଟୁ।
ହଁ ପିଜୁଳି ଆଉ ସେଟା କଣ? କଇଁଚି କାକୁଡି ନା କୁନ୍ଦୁରି ଏଇ ସବୁ ଖାଆନ୍ତି।
କୁନ୍ଦୁରି କୁନ୍ଦୁରି ଟାଇପ ର ଦେଖିବାକୁ ଆଉ ଗୋଟେ ବଣର ଫଳ ଗୋଟେ ସେଇଟା କୁନ୍ଦୁରି ଭଳିଆ ଗୋଟେ ତା ଡିଟୋ ଦେଖିବାକୁ। ସେଇ ଫଳ ଟା ଖାଆନ୍ତି ତା ଭିତ ପୁରା ଲାଲ ଲାଲ ବାହାରେ ଯେ ହୁଁ। ସେଇଟାକୁ ଖାଆନ୍ତି ବେଶୀ। ଭଲ ଲାଗେ ସବୁ ମାନେ ପକ୍ଷୀ ମାନଙ୍କୁ ଦେଖିଲେ ଟିକେ ଭଲ ଲାଗେ। ଆଉ ଦିନେ କଣ ହେଇଛି ନା ଆମେ ଘରେ ମୋ ମୁଁ, ମୋ ମା, ଆଉ ଦି ଜଣ ଖାଉଛୁ ହସବେଣ୍ଡ ଖାଇସାରି ଜଷ୍ଟ ଉଠିଲେ। ଗୋଟେ ଚଢେଇ ପଶି ଆସିଲା ଘର ଭିତରକୁ ଉଡି ଉଡି। ହେଲା ପଶିଆସିଲା ସେ ଚରେଇର ନା କଣ ମୁଁ ଜାଣିନି ଠିକ ସେ
ହୁଁ।
କିନ୍ତୁ ସେ ପଶି ଆସିଲା ଘର ଭିତରକୁ। ସେଠୁ ଆମେ ଖାଇ ବସିଛୁ ଆ ମାନେ ସିଏ ଉଡିଲା ଆମ ଘର ଭିତରେ।
ଓହୋ ଘରକୁ ପଶିଗଲା ନା ସେ ଆଉ ବାଟ ପାଇଲାନି ଆଉ।
କହିଲାନି ଉଡିଲା ସେ ଝରକା ପାଖରେ ଆସି ବସିଲା ଝରକା ତ ଆମର ଜାଲି ଦିଆ ହେଇଛି ଆଉ ଯାଇପାରୁନି ସଠୁ ତାପରେ ତୁ ମୋ ହଜବେଣ୍ଡ କୁ କହିଲେ ଜଲଦି ଫ୍ୟନ୍ ବନ୍ଦ କର ବାଇଚନ୍ସ ଯଦି ଫ୍ୟାନ ରେ ବାଜିଯିବ। ଆ ଫ୍ୟନ୍ ଟା ବନ୍ଦ କଲା ମାନେ ସେ ଫ୍ୟନ କଣ ଘୁରି ଘୁରି ଘୁରି ଘୁରି ରହିବାକୁ ଟିକେ ଟାଇମ ଲାଗିବ।
ହଁ ହଁ।
ସେଟୁ ତାପରେ କଣ ହେଲା ନା ସେ ଘୁରି ଘୁରି ଘୁରି ଘୁରି ରହିଲା ବେଳକୁ ଇଏ ବାଡେ ହେଇଗଲା ତା ଦେହରେ। ହାଲକାରେ ବାଡେଇ ହେଇଛି ଖାଲି ହଁ। ନାଷ୍ଟ ବେଳକୁ ସେ ବାଡେଇ ହେଇଗଲା ଯେମିତି ତା ବେକ ପାଖରୁ କଟି
ଏ ଭଗବାନ।
ହେଇନି। ଜଏଣ୍ଟ ଅଛି। କିନ୍ତୁ କଟି ଯାଇଛି, ହାଲକା ଟିକେ କଟି ଯାଇଛି ବ୍ଲଡ ର କୋଉଠି କିଛି ଦେଖା ଯାଉନି କିଛି ନାହିଁ। କିନ୍ତୁ ପୁରା ହଁ ଏମିତି ମାନେ ଶୁକୁ ଶୁକୁ ଯେମିତି ହୁଅନ୍ତିନି, ଲାଷ୍ଟ ରେ ସେଇଭଳିଆ ଶୁକୁ ଶୁକୁ ଶୁକୁ ଶୁକୁ ମୁଁ ପାଣି ଆଣି ମାନେ ଜଷ୍ଟ ଦେଲା ବେଳକୁ ସେ ମରିଗଲା।
ଓ ହଁ।
ହେଲା ମରିଗଲା। ମାନେ ଖାଇ ବସିଛି ଯେତେବେଳେ ଏଇ ସବୁ ଦୃଶ୍ୟ ଦେଖାହବ ଆଉ ଖାଇବାକୁ ଇଚ୍ଛା ହବନି। ଆଉ ଇଛା ହବକି, ସାମ୍ନାରେ ଗୋଟେ ମରିଗଲା ଯେ। ତାପରେ ସେଠୁ ମୁଁ ତାକୁ ହଁ ହେଲେ ବି ହେଲେ ବି ମୁଁ ମୁଁ ଭାବିଲି କାଳେ ସେ ଉଠିବ କି, ହେଲେ ବି ମୁଁ ତାକୁ ରଖିଥାଏ। ପୁରା ଘଣ୍ ଟେ କାଳ ରଖିଲି ତାକୁ ବାହାରେ, ତାକୁ ନେଇ ପାଣି ବି ଦେ ହେଲେ ସିଏ ଉଠୁନି। ମୁଁ ଯାଇକରି ତା ଭିତରେ ଯୋଉ ବାସନ ଥିଲା ତାକୁ ସବୁ ମଜାମଜି କରି ଆସି ଦେଖିଲି ହେଲେ ବି ଉଠିଲାନି। ଉଠିଲାନି, ତାକୁ କଣ କଲି କଣ କରିବି କୋଉଠି ବାହାର ପକେଇବି, ଏଇ ଯୋଉ କୁକୁର ହେରିକା ସେ ତ ଖାଇଦେବେ ସବୁ ଖାଇଦେବେ। ଉଁ ମଲା ଛୋଟ ଛୁଆ ଟା ମୋ ସାମ୍ନାରେ ମରି ସେ ମୁଁ ତାକୁ କଣ କଲି ଆମ ବାରରେ କଦଳୀ ବଣ ଅଛି। ମୁଁ ତା ଭିତରେ ଗୋଟେ ଗାତ ଖୋଳିଦେଲି ଗାତ ଖୋଳକିରି ସେ ଚଢେଇକୁ ତା ଦିହରେ ପୋତିଦେଲି।
ଓହୋ।
ହଁ ତା ଦେହରେ ପୋ ପୋତିଦେଲି। ହେଲେ ବି ମୋ ମ ମୋ ମନ ବି ଯାଇ ତା ପାଖରେ ଥାଏ।
ନାଇଁ ଏଇ ଜିନିଷ ଟା ଭଲ କଲ। କିନ୍ତୁ ଘର ଭିତରେ ମନଲା ନା ସେଇଟା।
ମୋ ଆଖି ସାମ୍ନାରେ ଯୋଉଠି ମଲା। ହଁ ସେଇଥିଲାଗି ମୋ ମତେ ଜମା ଆଉ ଭଲ ଲାଗିଲାନି। ସେ ଦିନ ସାରା ମୋତେ ତା ଚେହେରା ଖାଲି ଯେମିତି ନା ଚୁଥାଏ ମୋ ଆଖି ଆଗରେ।
ଓହୋ।
ହୁଁ, ହଉ ଠିକ ଅଛି ଯାଆନ୍ତୁ ପିଲାମାନଙ୍କୁ ଖାଇବାକୁ ଦେବେ।
ଓ ହଉ ତାହେଲେ ରଖୁଚି। ଆଁ ଯାଉଛି ଖାଇବା ପିଇବାକୁ ଦେବି।
ଅ ଅ ହଉ ହଉ ଠିକ୍ ଅଛି ତାହେଲେ।